ହ୍ୟାଲୋ।
ହଁ,
ଖାଇଲଣି? ଏଇ ରୋଷେଇ ଚାଲିଛି ଆଉ। ତମେ କେତେବେଳେ ଏଇଯୋଉ ବୁଲିଆକୁ ଯାଇଛ ସବୁ ହୀରାକୁଦ ରେ?
ହଁ ହୀରାକୁଦ ଯାଇଥିଲି ମୋ ବାହାଘର ପରେ ଏଁ ଚାରି ମାସ ପାଞ୍ଚ ମାସ ଠି ଯାଇଥିଲି।
ଯାଇଥିଲ,
ହଁ ହୀରାକୁଦ, ଘଣ୍ଟେଶ୍ଵରୀ, ସମ ସମଲେଇ ସବୁ ସେପଟେ ବୁଲିକି
ମାନେ ଗୋଟେ ଗୋଟେ ବସ୍ ହେଇକି ତିନି ଦିନ ଚାରି ଦିନ ପୁରା ବୁଲାବୁଲି କରିକି ଆସିଛୁ।
ହଁ ତିନି ଚାରି ଦିନି ସେ ଏଇ ଟୁରିଷ୍ଟ ଗାଡି ରେ?
ହଁ
ହଁ ଆମେ ବି ଯାଇଥିଲୁ, ସିଆଡେ ସବୁ ବଢିଆ ଜାଗା ସିଆଡେ। ଜନ୍ମାଷ୍ଟମୀ ଅଛି ତମ ଆଁରେ? ହାଲୋ
ଯଉତିଷ
ହାଲୋ ଜନ୍ମାଷ୍ଟମୀ ଅଛି ତମ ଗାଁରେ?
ଜନ୍ମାଷ୍ଟମୀ ଅଛି।
ଓହୋ ଆଉ କଣ ଏଇ ଯୋଉ ସବୁ ହଉଛି ନା?
ହଁ, ରଜ କେମିତି ମାନେ ପାଳନ କରିଚ?
ହଁ ରଜ ଏ ବର୍ଷ ଭଲରେ କଟିଛି, ବୁଲିବାକୁ ଯାଇଥିଲୁ। ଦୋଳି ଯୋଉ ଯାଇଥିଲୁ, ମେଳା ବୁଲିବାକୁ ସେଇଠି ଦୋଳି ହେଇଥିଲା। ସେଇଠି ଏ ମାନେ ବୁଲିକି ଆସିଲେ ହଁ।
ଆଉ ପିଠା ପିଠି କଣ ହେଇଥିଲା?
ପିଠା କାକେରା କରିଥିଲି, ଭାଇ ଆସିଥିଲେ ଦେଇଥିଲା ମଣ୍ଡା ମଣ୍ଡା କରିଥିଲି ବରା, ଇଟିଲି। ତାପରେ ବରା ଛାଣୁ ଛାଣୁ ତେଲ ଟିକେ ପଡିିଗଲା, ମୋ ହାତରେ ଏଇ ବୁଢା ଆଙ୍ଗୁଠିରେ।
ଓହୋ, ହୋ ମୋର ବହୁତ ଇଚ୍ଛା ଥିଲା, ପୋଡ ପିଠା କରିବା ପାଇଁ କିନ୍ତୁ ସେମିତି ସୁବିଧା ଏଠି ନାହିଁ ବୋଲି କିତି କରିପାରିଲିନି, ତାପରେ ମୋର ଛୋଟ ଝିଅକୁ ଛାଡିକି ବି କି କିଛି କରି ହେଲାନି।
ନାଇଁ ଏବେ କରିହବନି, ଛୋଟ ପିଲା ମାନେ ସିଏ ଏନା ବେଶୀ ହଇରାଣ କରିବ ନା।
ତ ସେ ଘରେ କିଏ ଜଣେ ସାହାଯ୍ୟ କରିଥିଲେ କିଛି ଅସୁବିଧା ନାହିଁ, ତାପରେ ଝିଅକୁ ଜଣେ ର ଆଖି ପକେଇଥାନ୍ତା ଆମେ ଜଣେ ଦି ଜଣ ମିଶିକି ଆମେ କରିଦେଇଥାନ୍ତୁ, ଏକୁଟିଆ ହେଲା ବେଳକୁ କିଛି କରିହଉନି।
ହୁଁ
ଏବେ ରୋଷେଇ ଟାଇମ୍ ରେ, ହୁଁ ମୋବାଇଲ ବି ମୁଁ ତାକୁ ଦିଆଦି କରେନି, ଆଉ ମାନେ ଦେଖାଦେଖି କରେନି ବଲେ ଅଭ୍ୟାସ ରହିଲେ ପିଲାମାନେ ଏବେ କେମତି ହଉଚନ୍ତି ମୋବାଇଲ ଦେଖିକିନା କିନ୍ତୁ ଏବେ ଵା ଏମିତି ହଉଛି, କଣ ଯଦି କେହି ନ ଧରୁଚନ୍ତି ତାକୁ ମୋବାଇଲ ଧରେଇକି ମୁଁ ଯା କାମ କରୁଚି। ନହେଲେ କିଛି କାମ ବି କରି ହଉନି।
ପଣା ପାଣି ଦିଆ ହଉ। ହଁ ଏ କଣ କି ସେଇ ସାବିତ୍ରୀ ବ୍ରତରେ କେନତି କଣ କଲ? ତମ ବାବୁଥିଲେ ଏଠି ପାଖରେ।
ହଁ ସେ ଗାଁରେ ରହୁଚନ୍ତି। ଗାଁରେ ତ ତାଙ୍କର କାମ ଗାଁରେ ରହୁଚନ୍ତି। ତ ସେମିତି କିଛି ଏଇଠି ଆଙ୍କର ଏମତି ମାନେ ଇଏ ନାହିଁ ମଁ ଆମଆଡେ ଯେମତି ହୁଏ ସେ ସେଲ କିଛି ଗୋଲେ ନାହିଁ ତାପରେ ଆମର ବାବୁଙ୍କର ଗୋଟେ ଆଜି ପର୍ଯ୍ୟନ୍ତ ବାହାଘର ଗୋଟେ
ଆଉ ଯୋଉ ଦୋଳ ପୂର୍ଣ୍ଣିଆ ତମର କେମିତି ହୁଏ? ହାଲୋ ଦୋଳ ଦୋଳ ପୁନେଇଁ କେନତି ହୁଏ?
ତମେ ଏଠି ହଉଚି ଆମର ମାନେ ପୁରା ପ୍ରସେସନ ହରିକା ହେଇକି, ଆମର ଉଁ ଠାକୁର ମାନେ ଇଏ କରିକି ତାଙ୍କୁ ଗାଧଉଚନ୍ତି ଏଇଠି ଆଣିକି। ନା ବହୁତ ଭଲରେ ହଉଚି, ରାଧାକୃଷ୍ଣ କରିକି ୟୁ ବ ଉଁ ବୁଲଉଚନ୍ତି।
ବାଡ଼ି ଖେଳ ହଉଥବ ନା? ଆଉ ଉମ ଆମର ବି ସେ ଦୋଳ ପୂନିଆ ଟା ମେନ। ସେଇଟା ମେନ ଅଁ ମାନେ ସେଥିରେ କାକେରା ହବ ଇଟିଲି ହବ ବରା
ଆଁ ଆଁ
ସବୁ ସଙ୍ଗାତ ମୈତ୍ର ସମସ୍ତଙ୍କୁ ଉଁ ଦିଆହବ। ମୁଢ଼ି ମୁଆଁ କରାହବ। ସବୁ ହବ ହଁ ସବୁ ବଣ୍ଟା ହବ।
ଭଲେରେ ପୁରା ପାଳନ କରାହଉଚି ଆଉ।
ହୁଁ ହୁଁ। ଆମର ଗଉଡ। ଗଉଡ଼ ଜାତିରେ ବେଶୀ ଇଏ ଆମର ସେଇଟା ମେନ।
ହଁ କୁଷ୍ଣଙ୍କର ପାଖାପାଖିି ଲୋକ। ହଁ ହଁ ହଁ।
ହୋଁ ହୋଁ ସେଇଟା ମେନ ଆମର। ଉଁଗ ଉଁ ଦୋଳପୁର୍ଣ୍ଣିଆ ଟା ମୁ ଏଇ ଗାଁକୁ ଯାଇ ପାରୁନି ଦୋଳ ପୂର୍ଣ୍ଣିଆରେ ଏଇଠି ରହିଯାଉଛି।
ହୁଁ ହୁଁ ହୁଁ ମୁଁ ଯୋଉଠି ରହିଲେ ଗୋ ଟେ ଜିନିଷ ହଉଛି ନିଜ ମନରେ ସେ ଜିନିଷ ଟା ଥିବ ଯଦି ଯୋଉଠି ରହିଲେ ବି ମଣିଷ ସେ ଜିନିଷ ମାନିଆ ପାଳନ କରିବାଟା ସବୁିଦିନି ଭଲ ସେ କରିପାରିବ। ଇଛା ଥିଲେ ଯୋଉ ହଁ ଆମର ମାଣବସା ଅଛି ଶାଶୁଘର ଅଛି ବାପ ଘରୁ ନାହିଁ।
ହଁ ଆମର ସେମିତି ଶାଶୁଘର ଅଛି ଉମ୍ ବାପର ନାଇଁ।
ଏଇଠି ତ ସେମିତି ମୋର କଇଲି ଫାଷ୍ଟ ବର୍ଷ ସେମତି ଅସୁବିଧା ହେଲା ମାନେ ଉଁ ଯେହେତୁ ବା ପ ଘର ନାହିଁ ମତେ ସେମତି କିଛି ଜଣା ନାହିଁ। ମାଣବସା କେମତି କଣ ବ ତ ଶାଶୁ ବି ସେମତି ଶିଖେଇଲେନି ସିଏ କଣ ରାତିରୁ ଉଠିକି ଦିଟା ରାତିରୁ ଉଠି କି ସବୁ ମାଣ ଗାଧୁଆଗାଧି କରି ସବୁ ସେ ତା ତାଙ୍କର ସେ ଠାକୁର ବସେଇ ଦେଲେ। ମୁଁ କହିବା କଥା ତମେ ଯଦି ମତେ କିଛିଟା ଦେତେଇବା ନାଇଁ ଝିଅ ଏମିତି କରିବୁ ସେମତି କରିବୁ ଯଦି ବତେଇବ ତାହେଲେ ହଁ ଠିକ ଅଛି ମୁଁ କରିଦେବି ସେମିତି। ଯେ ତମେ ତ ମତେ କହିବନି, ଏମିତି କରାଯାଏ ସେମତି କରାଯାଏ ଯଦି କିଛି କହିବନି ତାହେଲେ ମୁଁ ଜାଣିବି କେମତି କରାଏ ଆଜି ପର୍ଯ୍ୟନ୍ତ ମୁଁ ମୁଁ ଜାଣିନି।
ନାଇଁ ନାଇଁ ଓହୋ ନାଇଁ କହିବୁ ନା କଁ ମୁଁ ଆଗୁକୁ କେମିତି ଏବେ ଛୋଟ ଛୁଆଟା କରିବ ଆଉ।
ହଁ ବୋଉ କି ଉମ ଆଈ କାହାକୁ ପଚାରି ପାରିବିନି ସେମାନଙ୍କର ନାହିଁ ହିଁ ଟୋଟାଲି।
ହଁ ହଁ ହଁଅଁ।
ତାଙ୍କର ଯେହେତୁ ନାହିଁ ମୁଁ ତାଙ୍କୁ ଆଉ ପଚାରି ପାରିବି କି ପଚାରଲେବି ସେ ଜାଣନାହାନ୍ତି ପଡି ଏଠାରେ ଜଣେ ବଡ ମା ଅଛନ୍ତି ତାଙ୍କୁ ପଚାରିକି ପ୍ରାୟ କରେ।
ଓହୋ। ଆଉ ନାଇଁ ସେ କହିବାକୁ ଥିଲା ନା ଯୋଉଟା ମାନେ ଯାହାର ନାହିଁ କଣ ଜାଣିପାରିବନି।
ହୁଁ ଆଉ ଗୋଟେ ଜିନିଷ ମୁଁ ମାନେ ପିଠା ପଣା ସବୁ ଜିନିଷ ମତେ ଘରେ ଶିଖେଇ ଦେଇି ମୁଁ ସବୁ ଜିନିଷ କରେବେ କାକେରା ହଉ ସେ ମଣ୍ଡା ହଉ ସବୁ ଜିନିଷ କରେ। କିନ୍ତୁ ଏଇ ମାଣବସା କେମିତି କଣ ଠାକୁର କହୁଛନ୍ତି କେମିତି କଣ ସେଇଟା କିଛି ମୁଁ ଜାଣିନି ଆଜି ପଯ୍ୟ
ହଁ ହଁ ନାଇଁ ନା ଜାଣିହବନି ହୁଁ। ହୁଁ। ସେ କହିବେ ନା ତମ ଯା ବିି ଅଛନ୍ତି ସିଏ କହିବେ ନା କି?
ସିଏ ହଁ ତାଙ୍କର ଅଛି ହେଲେ ସିଏ ବି ମାଣ ହକା ବସା ଏବେ ଏଠି ଏ ଏ ବର୍ଷ ସେ ନିଜେ କରିଛି। ଠାକୁରଙ୍କୁ ସେ ନିଜେ ଗାଧେଇ କି ସେ ନିଜେ କରେ। ମୁଁ ତାକୁ କହ ତୁ ଏଥିର କଲେ ମତେ ଶିଖେଇଦବୁ ଟିକେ
ହଁ ସତ କଥା ଯେ ଆମର ଏଇଠି ଗାଁଠି ନଥିଲା ମତେ
ସେଠୁ ବାହାରେ ଚାକିରି କରୁଛନ୍ତି ସେ ଆଜି ନାଇଁ କାଲି ସେ ଯିବ ହେରି ତା ପରେ ମତେ ତ ସେମିତି କି ମୁଁ ଏକା କଣ କରିବି ମୁଁ ତ କିଛି ଜଣାବି ନାହିଁ କେମିତି କଣ ଠାକୁର ବସାନ୍ତି? କିମିତି କଣ କରନ୍ତି କିଛି ତ ଜାଣିନି ନା।
ପାଞ୍ଚ ତମ ଯା ବାହାରକୁ ପଳେଇବେ?
ହଁ ସିଏ ମୋ ଦିଅର ବାହାରେ ଚାକିରି କରୁଛନ୍ତି ସିଏ ଅବିକା ତାଙ୍କର ସୁବିଧା ହେଇନି ସୁବିଧା ହେଲାଠୁ ସେ ଯିବେ ହେରି ଆଉ।
ହଁ ଶୁବିଧା ହେଲା ସେ ଆଉ ଏଠି କଣ ରହିବ? ହୁଁ ହୁଁ।
ଆମ ଗାଁ ଅଢେ ଆସୁନ ବୁଲିକି ଯିବ?
ତମ ଗାଁ ଆଡ଼େ ଲଙ୍କା ପୋଡ଼ି ଯାତ୍ର ଦେଖୀ ଜୀବ ଆଉ।
ହଁ ଆସିବ ଲଙ୍କା ପୋଡିକୁ ଆମର ଏଠିକି ଆସିବ ସାଙ୍ଗ ହୋଇକି ମିଶିକି ଯିବା ଲଙ୍କା ପୋଡି ଦେଖି।
ଆମ ନଣନ୍ଦ ବି ଡେଚି ପାଖ ପାଖରେ ମୋ ନଣନ୍ଦ ବି ପାଖରେ ଅଛି ହେଇଠି।
ହଁ କୋଉଠା?
ଦଶପଲା ପାଖରେ ତାଙ୍କର ପଙ୍କାଳ ସାହି।
ଓଃ ମୁଁ
ସେ ଗାଁ ଟା ଜାଣି ପାରିବନି ଦଶପଲ ପାଖ ହେଇଟା।
ହଁ ତାପରେ ଆମେ ଆମର ଏଇଟା ନିଜ ଗାଁ ବି ନୁହଁ ନା ଆମ ଗାଁ ପଟେ ଆମେ ଜାଣିପାରିବୁ ଏପଟେ ତ ସେଇଡା ପାଇ ଏତେ ପାଇଁ ଜଣା ନାହିଁ। ଆଜି ଦେଖୁନ ଗୋଟେ ମାନେ ଗାଡି ମାଡ ହେଇଛି? ସେଠି ପୁରା ସାଙ୍ଗେ ସାଙ୍ଗେ ସେ ପିଲାର ହଁ ଡେଥ ହେଇଗଲା ଏ ଯୋଉ ଆମର ବାରପୁରିକିଆ ଜଣିଥିବ।
ହଁ ବାରପୁରିକିଆ ଜଣିଛି।
ହଁ ସେଇଠିକିନା ଗୋଟେ ପୋଖର ଅଛି। ପୋ ଠକୁରରେ ଠାକୁରଙ୍କର ଠାକୁରାଣୀ ମନ୍ଦିର ଅଛି ସେଠିକିନା ବାଇକ୍ ଟା ସେ ପିଇଥିଲା କି କଣ ପିଲାଟା କହିପାରିବିନି। ଏଇ ଯୁ ଆମ୍
ଓହ ଯେ ଛୋଟ ଛୁଆଟେ? ଛୋଟ ଛୋଟ ନା ହଁ ହୋ ସେଇଠି ଏକ ନେଇ ହଁ ହଁ। ଉ ହୁ କଣ୍ଟିଲ ନୀଳ ମାଧବ ଯାଇଥିଲ ଯେତେଳେ?
ହଁ ନି କଣ୍ଟିଲ ନୀଳମାଧବ ବି ଯାଇଛି ଚାରି ପାଞ୍ଚ ଯାଇଛି ଆମେ ଏଠୁ ଗାଡି କରିକି କାର୍ତିକ ମାସରେ ଯାଉ ବୁଲିବା ପାଇଁ। ସେପଟେ ଆମର ଯୋଉ ଭଟ୍ଟାରିକା କଣ୍ଟିନ୍ୟୁଳ ସେପଟେ ଆମେ ଯାଉ ବୁଲିବା ପାଇଁ।
ଓଡ଼ ନା ଯେଉଁ ଶରଣ ଗୋଡ଼ ଯେଉଁ ଲଡ଼ବାବ ଲଡ଼ୁବାବା।
ହଁ ଲଡୁଆ ବାବା ଯାଉ ଏବେ ମୋ ଝିଅର ଚୁଟି ପକେଇବା ପାଇଁ ବି ଯାଇଥିଲୁ ଦ୍ୟୁତିକେଶବର।
ଆଉ ସେଇଠି ଚୁଟି ପଇଲା କି?
ହଁ ଦଶ ମାସରେ ଚୁଟି ପଡ଼ଲେ ତା ତାର ଏଇ ରଖିଥିଲି ଚୁଟି ଜନ୍ମ ଚୁଟି ରଖିଥିଲି ମାନେ ଏଇଠି ତାଙ୍କ ଗାଁ ମନ୍ଦିରରେ ଚୁଟି ପଡିବ। ତିନ ତିନ ଜନ୍ମ ଚୁଟି ରଖିଥିଲି।
ଘଟଙ୍ଗା ତାରିଣୀ ଯାଇଥିଲ?
ହଁ ଯାଇଚି ଯୋଉ ଥର ଆମେ ଯାଇଥିଲୁ ସମ୍ବଲପୁର ଆଡେ ସେଇ ଥର ହିଁ ଯାଇଥିଲି।
ସେଇଠି ମୋ ପୁଅରୁ ବି ଚୁଟି ପଡ଼ିଥିଲା ଆମେ ଯାଇଥିଲୁ ସୁ ମୋ ପୁଅରୁ ସେଇଠି ଏଟା ଚେନ ଥିଲା ସେ ଟୁରିଷ୍ଟ ଗାଡିରେ ତ ଯାଇଥିଲୁ ସେଠି ଚୁଟି ପଇଲା ଆମ ପୁଅର।
ଓହୋ ଆମେ ବା ଆସିଲା ପରେ ଅ ମାନେ ଦି ଚାର ଦିନ ପରେ ସ୍ତ୍ରୀ ଲୋକଟେ ସେଠି ନିଆଁ ଲାଗିଗଲା ଦୀପରୁ।
କଁ କହିଲେ?
ସେ ଘଟଗା ଘଟଗାଁ ମନ୍ଦିରଠି ହୋଇ ମାନେ ଆମେ ଯୋଉ ଥର ଆସିଲୁ। ଚାରି ଦିନ ପରେ ଗୋଟେ ସ୍ତ୍ରୀ ଲୋକଟା ଦୀପରୁ ନିଆଁ ଲାଗିଗଲା। ମୁଁ କହିଲି ସେମିତି କିଛି ଭୁଲ ନ କଲେ ସେଇ ସେଭଳିଆ ଜାଗାରେ ଏମିତି କିଛି ହବନି। ଠାକୁରଙ୍କ ଜାଗାରେ
ସେଇ କଥା।
ସେଟା ତ ତାର ଭୁଲ ଥିବ ନା ଏମିତି ତ ମାନେ ତା ଆଗରେ ତ ଜଣେ। ମାନେ ଏମିତି ପୋଡିକି ମରିଯିବ ସେମିତି ସେ ଛାଡିଦବନି ନା।
ଓଁ ହୋ ହଁ। ଯେ ଦିପରୁନିଆଁ ଲାଗିଗଲା କଣ ହେଲା?
ହଁ ଲୁଗରେ ନିଆଁ ଲାଗିଗଲା।
ହଁ ସାଙ୍ଗେ ସାଙ୍ଗେ ଲିଭେଇ ବି ହେଇଥିବେ।
ଆଉ ଲି ହେଇ ପାରିଛନ୍ତି କି ମାନେ ପୁରା କହୁଛନ୍ତି ଡେଟ ହେଇଗଲା ବୋଲି।
କଣ ସେଇଠି?
ହଁ। ତାକୁ ନାଇଁ ମାନେ ନେଇକି ଯାଇଥିଲେ ମେଡିକାଲ ମେଡିକାଲ ରେ ଡାକ୍ତର କହିଲେ ମରିଯାଇଛି ଆଉ।
ସେ କଣ କରିବେ କହିଲ କେମିତି ଲାଗିଗଲା ତାର ଆଉ।
ଶୁଆହବ ରାତିରେ।
ଆରେ ଭାତ କରିଦେଇଛି ଆଉ ଝିଅ ପାଇଁ ରୁଟି ବି ସେ କହିଁଲା ରଟି ରୁଟି ଖାଇକି ତା ପାଇଁ ରୁଟି ବି ଖରାହବ ଆମ ତିନି ଜଣ ପାଇଁ ଭାତ।
ଆମର ଆଙ୍କର ପାଇଁ ଇଏ ଡାଇବେଟିସ୍ ଆସୁଙ୍କର ସେଥିପାଇଁ ତାଙ୍କ ପାଇଁ ରୁଟିିବାକୁ ଅଛି। ମୁଁ ଯାହାହେଲେ ସେ ରୁଟି ଖାଉଛି ଆ ଟିକେ? ଓଜନ ବଢିଯାଇଛି ତ ସେଥି ପାଇଁ ଟିକେ ହାଲୁକା ଖାଦ୍ୟ ରାତିରେ ଖାଇବ।
ହଁ। ହ ଆମର ଆଜି ଭାରାତ ତା ଝିଅ ପାଇଁ ରୁଟି ନବ ଚ କଡ଼େଇକି ଥୋଇ ଦେଇେଇଚି। ଜାଉଚି କଁ ଡ଼ାଲମା କରିଥିଲେ ଥୁଅ।
ଖଲାଣି ଜଲଦି ଖାଉଚନ୍ତି ଶାଶୁ ତ ସେଥିପାଇଁ ତାଙ୍କ ପାଇଁ ଜଲି। ନହେଲେ ସେ ପୁରା ମାନେ କାନ୍ଦିକି ଆଉ ଅବସ୍ତା ରଖିବନି ଆଉବ କର ନା ଆମେ ଖାଇଲା ବେଳକୁ ଟିକେ ଟିକେ ଲେଟେ ହୋଉଚି ଶାଶୂ ଜଲଦି ଖାଉଛନ୍ତି ତ।
ହଁ ହଁ।
ତାଙ୍କ ପାଇଁ କର ହେଇଯାଉଛି ଜଲଦି।
ହଁ।
କରିକି ଥୋଇଦେଲେ ସିଏ
ଆଉ ରଖିଦେବି ନାଆଉ କଁ କଇଁବ ରଖିଦେବି?